ହୁଁ।
ଆଜ୍ଞା ହଁ ଗୁଡ୍ ମର୍ଣିିଂ। କେମିତି ଅଛନ୍ତି ଆପଣ?
ହଁ, ଭଲ ଅଛି। ଆଉ ତମେ କେମିତି କଣ ଅଛ? ଘରେ କେମିତି ଅଛନ୍ତି?
ହଁ, ମୁଁ ବହୁତ ଭଲ ଏବଂ ଘରେ ବି ସମସ୍ତେ ବହୁତ ଭଲ ଅଛନ୍ତି।
ଯାହା ପାଇଁ ଯୋଉ କଥା ହୋଇଥିଲେ ସେ ବିଷୟରେ ଡିସ୍କସନ୍ କରିବା ପାଇଁ ମୁଁ ଫୋନ କରିଥିଲି।
ହଁ, କୁହନ୍ତୁ।
ହଁ, ମାନେ ସବୁ କୋଉ ଜାଗା ମାନେ ତମର କିଛି ଅଛି ମାଇଣ୍ଡରେ ଅଛି କୋଉ ଜାଗା ବୁଲିବାକୁ ଗଲେ ଭଲ ହବ ଏ। ଖରାଦିନ ଶେଷ ହେଇ ଆସିଲାଣି। ଆଉ କୋଉ ଜାଗା ପାଖ ହବ? ବଜେଟ୍ ହିସାବରେ ଠିକ୍ ଠାକ୍ ହବ। କିଛି ଜାଗା ଅଛି ମାଇଣ୍ଡରେ?
ହଁ ହଁ।
ହଁ।
କୁହନ୍ତୁ।
କୋଉ ଜାଗା ଅଛି ମାଇଣ୍ଡରେ ଯୋଉଟା ଭଲ ହବ ବୁଲିବାକୁ।
ମତେ ଆଁ ବୁଲାବୁଲି କରିବା ପାଇଁ କୁଆଡେ ଯିବା ପାଇଁ ଭଲ ଲାଗେ ପଚାରୁଛନ୍ତି?
ହଁ ହଁ।
ହଁ ମତେ ଯେମିତିକିି ମୁଁ ଲାଷ୍ଟ ଥର ଯାଇଥିଲି ଆମର ସାଙ୍ଗମାନଙ୍କ ସହିତ ପିକ୍ନିକ୍ ଯାଇଥିଲି
ହୁଁ।
ଅଁ ସେଇଟା ପିକ୍ନିକ୍ ଯୋଉ ଯାଇଥିଲି ସେଇଟା ଆକ୍ଚୁଆଲି ଗଜପତି ଜିଲ୍ଲା କୁ ଯାଇଥିଲି। ଗଜପତି ଜିଲ୍ଲାକୁ ଯାଇ ଥିଲି। ଯୋଉଟାରେ କି ଅଛି ଇଏ ଗୋଟେ ବା ଓଡିଶାର ଦୂର ବା ଦ୍ବୁତ୍ ତିୟତମ ବା ସେକେଣ୍ଡ ଲାର୍ଜେଷ୍ଟ ହିଲ୍ ଯୋଉଟା କହୁଛନ୍ତି ଆମ ଦ୍ଵୁତୀୟ ସୌର ବୃହତ୍ତମ ଦ୍ଵୁତୀୟରେ ଅଛି। ସେଇଟା ହଉଛି ମହେନ୍ଦ୍ରଗିରି ପାହାଡ। ଠିକ୍ ଅଛି। ହଁ ମହେନ୍ଦ୍ରଗିରି ପାହାଡ ଯାଇଥିଲି। ଆଁ ସେଠାରେ ବହୁତ ବଢିଆ ଭ୍ୟୁ ଥିଲା। ଆଉ ବହୁତ ସାରା ଫଟୋ ଉଠେଇଲୁ, ମଜାମସ୍ତି କଲୁ। ସେ ପାହାଡ ଉପରେ ଅ ଯେମିତି କିି ମହାଭାରତର ପଞ୍ଚୁ ପାଣ୍ଡବ ଯୋଉ ଅଛନ୍ତି ଆମର ଆ ଯେମିତି କିି ଯୁଧିଷ୍ଠିର ବଡ ପଞ୍ଚୁ ପଣ୍ଡବମାନଙ୍କ ଭିତରେ ବଡ ଯିଏ ଥାଏ ଯୁଧିଷ୍ଠିର ତାଙ୍କ ମନ୍ଦିର ଅଛି ଏବଂ ଟିକେ ଓ-ଓ ଉପରୁକୁ ଆପଣ ଚଢିକି ଗଲେ ସେମିତି ସେଇଠି ଅଛି ଅଁ ଅ ଭୀମଙ୍କର ମନ୍ଦିର ଭୀମ ଅ ଯୋଉଟା କରିଥିଲେ ବଳବାନ ଭୀମ। ତାଙ୍କ ମଦିର, ଏବଂ ଅଛି। ଏବଂ ଚରପଶ ଦେଖିବା ଅ ବହୁତ ଯେହେତୁ ଓଡିଶାର ଦ୍ଵିତୀୟତମ ସର୍ବୋତମ ପାହାଡ ସେଟା। ତ ସେଟା ଏତେ ଉପର ଅଛି ଯେ, ତଳକୁ ମାନେ ଦେଖିଲେ ସେ, ସେ ଦୃଶ୍ୟ ଟା ବହୁତ ସୁନ୍ଦର ଲାଗୁଥିବ। ଏବଂ ଆପଣ ଦେଖିକି ବହୁତ ପସନ୍ଦ ଲାଗିବ ବହୁତ ଖୁସି ଲାଗିବ। ଏବଂ ବହୁତ ମନ୍ଦ୍ୟ ଏଞଜୟ କରିବେ। ସେ ଜାଗାକୁ ଯାଇଥିଲୁ ତାପରେ ଆହୁରି ଅଛି ଯେମିତି ସେଇ ଅ ଗ ଗଜପତି ଜିଲ୍ଲାରେ ଅଛି ଗୋଟେ ଜିରାଙ୍ଗ ଜିରାଙ୍ଗ ଜାଗି ଜିରାଙ୍ଗ ଯାଇଥିଲୁ ଜିରାଙ୍ଗରେ ବି ବହୁତ ବଢିଆ ଦୃଶ୍ୟ ଥିଲା ଏବଂ ସେଠି ଲୋକମାନେ କିଛି ବେଶ ପୋଷାକ ତାଙ୍କର କିଛି ଭିନ୍ନ ଥାଏ ସାଧାରଣ ଲୋକଙ୍କ ଠାରୁ ଏବଂ ସେ ସେଇଠାରେ ହିଁ ରୁହନ୍ତି। ଅ ସେଠି ଅ ବୁଦ୍ଧ ଦେବଙ୍କର ଗୋଟେ ବଡ ମୂର୍ତ୍ତି ଥାଏ। ସେଠି ପୂଜା କରନ୍ତି ଏବଂ ସେଠି କାର ଲୋକ ଅ ତାଙ୍କର ବେଶପୋଷାକ ଟିକେ ଅଲଗା ଥାଏ, ଚାଲିଚଳନ ବି ସାଧାରଣ ଲୋକଙ୍କଠୁ ଅଲଗା ଥାଏ। ଏବଂ ସବୁଠାରୁ ବହୁତ ସୁନ୍ଦର ଲାଗିବ କି ଆପଣଙ୍କର ଭିଉ ଦୃଶ୍ୟ ଯାହାବି ପା ସବୁ ଦେଖିବେ ଅଲଗା ଅଲଗା ପ୍ରକାର ଘର ଥାଏ। ଅଲଗା ପ୍ର କଲରିଙ୍ଗ ହେଇକି ଥାଏ ଯୋଉଟା କି ଆପଣ ଦେଖିବେ ଫଟ ଉଠେଇବେ ଏବଂ ବହୁତ ଏନଜୟ କରିବେ ବହୁତ ସୁନ୍ଦର ଲାଗୁଥିଲା। ଆଉ ବହୁତ ଭଲ ଥିଲା ଲାଷ୍ଟ ଥର ପିକନିକ ଆଉ ଯୋଉଟା ବହୁତ ଏନଜଏ କରିଥିଲୁ। ଆଉ ସେମିତି ଆପଣ ଶେଷଥର ପାଇଁ କୋଉଠିକି ପିକନିକ୍ ଯାଇଥିଲେ?
ହଁ ଆମେ ତ ଯାଇଥି ନି କଲେଜରେ ଆମର ପିକନିକ ଏଇ ଦିଇ ତିନି ମାସ ତଳେ ହବ ଯାଇଥିଲୁ ନୟଗଡ ଜିଲ୍ଲା ଯାଇଥିଲୁ ଆମେ। ଆଉ ସେଠି ତିନିଟା ଜାଗା ବୁଲିକି ଆସ ଥିଲୁ ବହୁତ ଭଲ ଜାଗା ଥିଲା ଫାଷ୍ଟ ଯାଇଥିଲୁ ବରକନ୍ୟା ୱାଟର ଫଲ୍। ବର କନ୍ୟା ଝରଣା ଆଉ ସେଟା ବି ବହୁତ ହ ଭଲ ଜାଗାଟା ସେ ବୋଉ ଯାଇକି ପୁରା ଜଙ୍ଗଲ ଭିତରେ ସେ ଜାଗା ଟା। ଆ ଜଙ୍ଗଲ ଭିତରେ ଆଉ ଗମେଣ୍ଟ ର ସପୋର୍ଟ ଠିକ ସେ ପହଞ୍ଚିନି ଏବେ ସେ ଜାଗାକୁ।
ଆ କିନ୍ତୁ ଜାଗା ଟା ବହୁ ଭଲ ଥିଲା ଝରଣା ଟା ବହୁତ ଭଲସେ ପାଣି ଝରୁଥିଲା। ସଫାସୁତୁରା ଜାଗା ଟା ବି ଥିଲା। ଆଉ ଏପର୍ଯ୍ୟନ୍ତ ଭଲସେ ମାନେ ଲୋକମାନେ ଜାଣିନାହାନ୍ତି। ବହୁତ ଭିତରେ ଅଛି ନୂଆଇନଭେନଟ୍ ହେଇଚି ଜାଗା ଟା। ଆଉ ତାପରେ ସେଠୁ ଆସିଲା ବେଳକୁ ଅଛି ବୁଢାବୁଢୀ ଡ୍ୟାମ ଅଛି ସେଟା ବି ଗୋଟେ ବହୁତ ଭଲ ଜାଗା। ସେ ଡ୍ୟାମ ଟା ବି ବହୁତ ବଡଟେ ପୁରା ବାଉଣ୍ଡ୍ରି ହେଇକି ହେଇଛି ମାନେ ସେ ବନ୍ଧ ଉପରେ।
ଆଉ ଭଲ ଫଟୋ ଉଠେଇବା ପାଇଁ ବି ବହୁତ ଭଲ ସିନାରୀ ହେଇକି ଅଛି। ଆଉ ମଝିରେ ଗୋଟେ ଟା କୋଉ ଭଳିଆ ହେଇକି ଅଛି ସେଠିକି ବି ଲଞ୍ଚ ରେ ଯାଉଛନ୍ତି ଲୋକମାନେ ଆମେ ଗଲା ବେଳକୁ ସେତେବେଳକୁ ଟିକେ ସନ୍ଧ୍ୟା ହେଇଯାଇଥିଲା ତ ଆଉ ସାର୍ ମାନେ ଛାଡିଲେନି ଆମକୁ ଲଞ୍ଚ ରେ ଯିବା ପାଇଁ ଆଉ। ଆଉ ତାପରେ ସେଠୁ ଆସିଲା ବେଳକୁ ଲଡୁ ବାବା ମନ୍ଦିର ଯୋଉ ଅଛି। ସେଠ ମଧ୍ୟ ମନ୍ଦିରରେ ରାତି ହେଇଯାଇଥିଲା ସେତେବେଳକୁ ରାତି ସାତଟା ହେଇଯାଇଥିଲା। ଆଉ ସେଠୁ ଆମେ ବୁଲିିବାଲିକି ଆସିଲୁ ଆସିକି ପହଞ୍ଚିଲା ବେଳକୁ ଭୁବନେଶ୍ଵରରେ ଆମକୁ ହେଇଗଲା ରାତି ସାଢେ ଏଗାରଟା ହେଇ ଯାଇଥିଲା ଆଉ ଏମିତି ଭଲସେ ପଟ ଫଟ ଉଠେଇକି ମଜା ମସ୍ତି ଭୋଜି ଭାତ କରିକି ଖାଇ ପିକି ଆସିଥିଲୁ। ସେଟା ଆମର ଭଲ ଏଞଜୟ କରିଥିଲି ସେଇ ରାଇଡ ଟା।
ଆଚ୍ଛା ଆଚ୍ଛା ବହୁତ ଭଲ କଥା ବହୁତ ଭଲ କଥା। ଅ ପିକନିକ ଯିବାଟା ବି ସମସ୍ତଙ୍କ ସାଙ୍ଗସଥି ସହିତ ଯିବା। ବୁଲିବା ବହୁତ ଭଲ କଥା ମାନେ ଗୋଟେ ମେମୋରିଜ ରହିଥାଏ ସବୁଦିନ ପାଇଁ। ଆଉ ବହୁତ ଭଲ କଥା। ଆଉ ଯେମିତି କିି ଆପଣଙ୍କୁ ରୋଷେଇ କରିବା ପାଇଁ କଣ ଭଲ ଲାଗେ? ରୋଷେଇ କରିବା ପାଇଁ ଖାଇବା ପାଇଁ ରୋଷେଇ କଣ ଶିଖିଛନ୍ତି ରୋଷେଇ କରିବା ପାଇଁ କଣ ଭଲ ଲାଗେ ଆପଣଙ୍କୁ? ହାଲୋ। ହାଲୋ। ମୁଁ କହିଲି ଆପଣଙ୍କୁ ରୋଷେଇ କରିବା ପାଇଁ କଣ ଭଲ ଲାଗେ? ହାଲୋ। ଆପଣଙ୍କୁ ରୋଷେଇ କରିବା ପାଇଁ କଣ ଭଲ ଲାଗେ ମୁଁ କହିଲି। ହାଲୋ ଭୟସ୍ ଶୁଣି ପାରୁଛନ୍ତି। ହାଲୋ। ମୋ ଭଏସ୍ ଆପଣଙ୍କୁ ଆସୁଛି ହାଲୋ। ହାଲୋ। ମୋ ଭଏସ୍ ଶୁଣି ପା ହାଲୋ। ହାଲୋ ହାଲୋ ଶୁଣିପାରୁଛନ୍ତି। ମୋର କଥାବାର୍ତ୍ତା ଆପଣଙ୍କୁ ଶୁଭୁଛି। ହାଲୋ। ହାଲୋ।